ହାଲୋ କଣ କରୁଛି।
ଖାଉଥିଲି।
ଆଉ କମ୍ପ୍ୟୁଟର ଯିବାନି
ହଁ ଯିବା।
ଆଉ ଖାଇସାରିଲୁଣି କଣ ଖାଇଲୁ।
ଆଁ ଏଇ ଭାତ ଖାଇଥିଲି ଆଉ।
ଆଉ ଯୋଉ ଆଉ ଯୋଉ ଚିକେନ ତରକାରୀ ଟା ନୁହ।
ହୁଁ ହୁଁ
ଚିକେନ ତରକାରୀ ଟା କେନ୍ତି ହୁଏ କହିଲୁ।
ଯେମତି ଭାଇ ସିଏ କଣ ପାଣି କରିବୁ ଆଉ।
ଆଉ ଆଉ କ ଯୋଉ ଆଉ ଯୋଉ କଣ କହୁଥିଲି କହିଲୁ।
କଣ?
ଆଉ'ସବୁ ଘରେ ଭଲ ଅଛନ୍ତି, ନା?
ହଁ, ଭଲ ୲
ଆଉ, ତୋ ବାପା।
ହଁ, ଭଲ।
ବାପା କୋଉଠି? ହଁ।
ଆଉ' ଖାଲି ବାହାରେ, ଅଛନ୍ତି।
ନାଇ ସେ ବୋଲିଆ ୲କଣ, କରୁଛି? ଫୋନ କରେ, ଧନକୁ ୲ ଆଉ' ନାଇ କମ୍ପୁ- କମ୍ପୁଟର ଯିବି ବୋଲି ବାହା
ଆ କମ୍ପ୍ୟୁଟର ମାନେ କଣ? କେତେ, କ୍ଲାସ କେତେ କି ତୋର?
ଏଇ ସାନଟାର କ୍ଲାସ, ହଉଛି ୲ଆ'ଯିବୁ ଆଉ, ଯାଇକି ଆସିବୁ ୲ ସାଢ଼େ ଦଶଟା, ସାଢ଼େ ଦଶଟା, ଏଗାର ଟା ବେଳକୁ ଆସିବୁ, ଆଉ। ଆଉ' ଯୋଉ କଣ, କହୁଥିଲି କହିଲୁ? ହଁ ଖାଇଥିଲି ବା ଏଇ ୲ ପରଟା ଆଉ' ଚା ଖାଇଥିଲି।
ହୁଁ।
ଆଉ
ହଁ, ମୁଁ ବା ହେଇ, ଯାଉଛି ୲ଗୋଟେ ଜାଗାକୁ, ବାହାରୁଛି 'ଆଉ
ଆଉ' କଣ, କହ? ଆଉ' ପଳାମୀ ଯୋଉ, ସେ ପନିର କେତେ ଣା ପୁଛି ଏକ ସାଇ ପନିର କିଲୋ।
ପନିର କିଲୋ କେତେ, ପଡୁଛି? ଚାରିଶହ କଣ, ପଡୁଛି ଆଉ,
ଓହୋ, ଆଉ' ଛତୁ?
ଛତୁ, ସେଇ ଦୁଇଶ
ହାଲୋ।
ହଁ।
ଆଉ' ଛତୁ।
ଛତୁ, ଦୁଇଶହ ପଇସା, ପଡୁଛି ଆଉ'।
ଓ, ନା ଆଉ' କହୁନ ପୁରୀ, ଫୁୁରୀ ଯିବା ୲କୁଆଡ଼େ ବ୍ୟବସ୍ଥା, କରୁନା।
ଯିବା ଆଉ' ଆଗ ଫିଷ୍ଟ, କରିବା ୲ ଗୋଟେ, କହୁନା। ଚିକେନ, ବିରିୟାନି, କରିିବା ଫିଷ୍ଟ।
ଚିକେନ ବିରିୟାନୀରେ, କେତେ ଟଙ୍କା, ମିନିମମ୍ ଖର୍ଚ୍ଚ ହବ?
ସେଇ' ପାଞ୍ଚ, ଛଅଶହ ଲେଖା ଖର୍ଚ ହବ, ଆଉ'।
ଆଉ' ଯେ ଚିକେନ ବିରିୟାନୀ ୲ କଣ, କଣ ପଡିବ କହିଲୁ? କଣ, କଣ ମାନେ ୲କଣ, କଣ ପଡିବ? କେତେ, କେଜି? କଣ, ଦରକାର ହବ? କଣ, ପଡିବ ଭଲ, ମନ୍ଦ?
ଆ' ଚାଉଳ ପଡିବ ୲ ଦି କିଲେ ଖଣ୍ଡେ ପଡିବ, ହେଇଯିବ।
ଚାଉର, ଆଉ' ଯୋଉ ସବୁ ମସଲା, ମସଲି ୲ମସଲା, ମସଲି୲ ମସଲା, ମସଲି ୲ଯିବ ମାନେ, ମିନିମମ ପାଞ୍ଚଶହ, ଛାଅସହ ଟଙ୍କା ହେଲେ ହେଇଯିବ ନା।
ହଁ, ପାନ୍ସ ଉପରେ ହେଲେ, ହେଇଯିବ ୲ହଁ ଦହି ପଡିବ କା
କା--ଓହୋ ମୁଁ, ସେୟା ପଚାରୁଥିଲି, ବୋଲି କେ ଟଙ୍କା ପଡ଼ୁଛି। ନା ଆଉ। କଣ ଆଉ କଣ କହ।
ଆାଉ କୁଆଡ଼େ ଯାଉଛି ଗୋଟେ ଜାଗା କୁ।
ହାଲୋ ହାଲୋ।
ହଁ।
ଦେହ ବାହା ଭଲ ଅଛି ନା।
ହଁ ଦେହ ପା ଭଲ ସବୁ ଭଲ।
ଆଉ।
ହଁ ଯାଉଛି ନା ଗୋଟେ ଜା ସିଏ ଏଇନା ଯାଉ ଘରେ ଥିବ ମୁଁ ଏଇନା ଯାଉ ଘରେ ଥିବ।
ହଁ ନା ସେଆ ପଚାରୁଛନ୍ତି ତୁ ଆଉ କଣ କରୁଛୁ।
ହଁ।
ତୁ କହ। ଆଉ ଯୋଉ ମାମୁଁ ଘରୁ କହୁନ ଯିବୁ।
ଯିବି।
ଆଉ ତୋ ମାମୁଁ ଏଇନା କଉଠି ଦିଲ୍ଲୀ ତୋ ମାମୁ ଆଉ ତୋ ମାମୁ ଏଇନା। କୋ ଦିଲ୍ଲୀ ନା ବାଙ୍ଗଲୋର କଉଠୀ ଗୋଟେ ଅଛନ୍ତି ବା।
ହଁ।
ହାଲୋ। ହାଲୋ।
ହଁ।
ଭାଇ ତ ମାମୁଁ ଏଇନା କୋଉଠି ଅଛନ୍ତି?
ହଁ ଅଛନ୍ତି ବାହାରେ ଅଛନ୍ତି ଆଉ।
ସେ ମୁଁ ବୁଝାରି ତ ମୁଁ ର ଗୋଟେ କୁକୁଡା ଫାର୍ମ ଅଛିାଇଁ କଣ?
ହଁ ଭାରମ ଅଛି ସେ କରିଛନ୍ତି ଗୋଟେଇ ଫାସ ଫୁଟ ଦୋକାନ କରଛନ୍ତି ମାମୁ
ଓହୋ ମୁଁ ସେଇଆ ପଚାରୁିଥିଲି? ନା ଆଉ କଣ?
ଗାଆଁ
ନାଁ ସେଇଆା ପଚାରିଥିଲି। ବୋଲି କଣ କ ନା ସେ ପ ଚାରଥିଲି କେମିତି ସାଉଣ୍ଡ ହଉଛି ଗୋଟା ଅ ଲଗା ପ୍ରକାର।
ହଲାଇ।
ଖାଇ ତା କାଟିଦି ତା କାଟିଦି ଯିଏ କରୁଚଛି ତାକୁ କାଟିଦି। ହ୍ୟାଲୋ। ହଁ ସୁବିଲା ନା ଆଉ ସେ କଣ କର ସେ ପଚାରେ।
ଘରେ ଟିକେ କଲ୍ କରିଛନ୍ତି ତ ଘରେ ଟିକେ କଲ୍ କରିଛନ୍ତି ସେଇ ଯାଉ କଣ ହଉଛି
ହ୍ୟାଲୋ।
ହଁ ଆଉ
ନା ମୁଁ ସେଆ ପଚାରୁଥିଲି ନା ଆଉ କଣ? ହ ଆଉ? କମ୍ପ୍ୟୁଟର କିଏ କିଏ ଯିବ? ହ
ହଁ।
କମ୍ପ୍ୟୁଟର୍ କିଏ କିଏ ଯିବ?
ହଁ।
ହ୍ୟାଲୋ।
ହଁ ହ୍ୟାଲୋ।
କମ୍ପ୍ୟୁଟର କିଏ କିଏ ଯିବ? ଓହ ହଉ ହଉ ମୁଁ ସେୟା ପ ମୁଁ କହିଲି କୋଉଠି କୋଉଠି?
ହଁ। ଆଉ ଟାଇମ୍ କେତେଟା ହେଲାଣି ଟାଇମ୍ କେତେଟା ହେଲାଣି?
ଟାଇମ ଶାଡେ ନଅ ଟା ହେଇଥିବ ସାଢେ
ମାମା
ହ୍ୟାଲୋ କୋଉ ହ
ହଁ ଟାଇମ ହେଇଯିବ ଆଉ କ୍ଲା
ମାଛ ମାଛ ଏନା କେତେ ଟଙ୍କା ପଡୁଛି?
ହଁ।
ହ୍ୟାଲୋ। କାମ ହ୍ୟାଲୋ।
ହୁଁ।
ହ୍ୟାଲୋ ନା ସେୟା ପଚା ଥିଲି। କିଏ କିଏ ଯିବ ସିବୁନା ଭାଇ ହେରିକା ନା ବଲ
ହଁ ଶିବ ବୁନାଇ ବକାସ ଭାଇ। ଆଉ ପ୍ରୟାଜନ ଅଛି ସଏ ଯିବ।
ଆଉ। ହୁଁ ଆଉ କଁ? ଆଉ ତୋ ଦେହ ପାଲ ଦେହ ପା ଭଲ ଅଛି ନା? ଅ ହ। ଆଉ ହଁ ସେଇଆ ପଚାରୁଥିଲି। ଆଉ କଣ କିଏ କିଏ ଯିବା ଆଉ କଁ ଦିହ ବା ଭଲ ଅଛି ନା ନାଇଁ?
ହୁଁ ସବୁ ଭଲ ଅଛି। ସାଇକେଲରେ ଯିବ ସାଇକେଲ ସଜାଡିବା ଲାଗି? ତମ ସାଇକଲ କୁଆଡେ ଗଲା କି? ପାଞ୍ଚ ଜଣ ଖଣ୍ଡେ ଗଲେ ଜଣେ ଯାଗା
ନାମ ଜାଗା ହବନି କଣ। ମୁଁ ସେୟା ପ
ହଁ ହଁ ହଁ ଜାଗା ହେଇଯିବ। ହଁ। ଆଉ କେତେଟା ଟାଇମ ହେଲାନି?
ତା ଲାହା ଯଉ କମ୍ପ୍ୟୁଟର ଏଇନା କେତେ ଟଙ୍କା ପଡୁଛି। କମ୍ପ୍ୟୁଟର ଏଇନା କେତେଟଙ୍କା ନଉଛନ୍ତି?
କମ୍ପ୍ୟୁଟର ଦେଇ ନା ପାଞ୍ଚଶହ ଟଙ୍କା ନେଉଛନ୍ତି ଆଉ
ଓ ଆଉ ଘରେ ସବୁ ଭଲ ଅଛନ୍ତି ନା?
ଆଁ। ହଁ ସବୁ ଅଛୁ ଭଲ।
ଆଁ। କହିଲି ଘରେ ସବୁ ଭଲ ଅଛ ନା?
ହୁଁ ଘରେ ସବୁ ଭଲ ଅଛନ୍ତି ଆଉ
ଆଉ ଖାଇଥିଲୁ କଣ?
ଖାଇଥିଲି ଦହିବରା ଖାଇଥିଲି ଦହିବରା ଆଇଥିଲା ଆଉ।
ଦହିବରା। ହ୍ୟାଲୋ। ହ୍ୟାଲୋ ମୁ ନା ସେୟାକୁ ପଚାରୁିଥିଲି ମୁଁ କହିଲି କଣ କରୁଛୁ
ଆଉ ଜଣେ କିଏ ଯିବ କି।
ହ୍ୟାଲୋ।
ହଁ।
ମୁଁ ସେଇଆ ପଚାରିଥିଲି ମୁ କଇଲି କଣ କରୁଛି ତା ଦିହ ପା ଭଲ ଅଛି ନା ଖାଇ ସାଇଲାଣି ନା ନାଇଁ। ହ୍ୟାଲୋ। ହାଲୋ
ହଁ।
ଆ ତ ଆବାସ ଠିକ ସେ ଆସୁନି ନା ସେଥିପାଇଁ କହୁଛି ଆଉ ଯୋଉ ଯୋଉ ଆମର ସ
ହଁ ହଁ ପିଣ୍ଟୁ ଦାଦା କରୁଥିଲା ବା ଛତୁ।
ଓହୋ ଆଉ ସିଏ ଆଉ କରୁନି କି।
ନା ସେ ଆଉ କରୁନି କଣ ତାଙ୍କର ଛତୁ ରେ ଲସ।
ଆ ହୋ ହଉ। ଆଉ ତମ ଧନ କଣ କରୁଛିବେ।
ନା କଣ ତା ଅଣ୍ଡରରେ ରହିବ ବୋଲି ଭାବୁଛି ଆଉ।
ନା ନା ସେ ଆଉ ଫୋନଲ ରେ କଣ କରୁଛି।
ଆଁ କଲେଜ କଲେଜ ଏଇନା ଖୋଲିଲା ଯିବୁ ଆଉ।
କଲେଜ ଯାଉଛି ନା ନାହିଁ। ତତେ ମାରିଥିଲା ଯୋଉ କଣ ତା ନାଁ ଯୋଉ ଆର ଯୋଉ ଧନର।
ଧନ ଦଉଥିଲା ମତେ ତିନିଶହ ଚାଳିଶ ସେ ରୋଷେଇଆ ହେଇଯିବ ଆଉ।
ନା ମୁଁ ସେଇଆ ପଚାଥିଲି କେତେ ଥିଲା। ହ୍ୟାଲୋ ହଉ ହଉ ଆଉ ତମ ଧନ ଆସିନି ନୂଆ। ଏଇନା କୋଉଠି ପଢୁଛି।
ହଁ ହଁ।
ଆଉ। ସେ ଆଉ ମଜା ଆ ମ ଆଉ ତୋ ବାପା କୋଉଠି ଅଛନ୍ତି।
ଆଛନ୍ତି ଜଣେ କଣ ଯି ଆଉ ଯୋଉ କମ୍ପ୍ୟୁଟର ଯାଉଛ କି ଏଇନାକେ।
କିଏ ନାଁ ନାଁ ବେ ଆମେ ପା କାଲ କା ନାଇଟ୍ ଶିଫ୍ଟ ଅଛି ଯାଜି ରା ତିରେ ଯିବୁ। ନାଇଟ୍ ସିଫ୍ଟ ଅଛି।
ତମର ନାଇଟ ସଫ୍ଟ ଅଛି। ହଁ।
ଆଉ ଗନା ସେଇଆକୁ ପଚାରିଥିନି ମୁଁ କହିଲେ କଣ କରୁଚି ପଚାରେ।
ହଁ ସେୟା ଆଉ।
ନା ସେଇଆ ପଚାରୁଥିଲି କହିଲି କଣ କରୁଚି ପଚାରେ?
ଗାଡି ଫାଡିି କିଣା କିଣି ହେଲାନି?
ଆମ ଗାଡି କଣ ଏ ଯୋଉ ଆମ ଯୋଉ ଏଠୁଆ ପାଣି ଇଏ ବାହାରିଲା ନା ପାଣି ସେ ଯୋଉ ନୂଆ ଯୋଉ ଖୋଳା ହେଇଚି ପରା ପାଣି ଯାଉଚି କୁଆଡେ?
ହଁ ପାଣିି ଯାଉଚି ପା ପାଇ ଫାଟି ପାଇପ୍ ଫାଟି ଯାଇଥିଲା ବା।
ଓହୋ ଆଉ କିଏ? ହଁ ବୋଲବମ୍ ଯିବାଆଉ। କେତେ ଚାନ୍ଦା କଣ କରୁଚନ୍ତି କେଜାଣି?
ହଁ।
ମୁଁ ସେଇଆଙ୍କୁ ପଚାରିଲି ମୁଁ କହିଲି କଣ କରୁଚି ପଚାରେ?
ହୁଁ ହୁଁ।
କମ୍ପ୍ୟୁଟର ଆଡ଼ମିସନ୍ କରିଥିଲା ନାଁ କଣ?
ନା ସିଏ କରିନି।
ହଁ ହ୍ୟାଲୋ।
ସେଇଆ ପଚାରୁଥିଲେ ସେ କଣ କୋଉଠି ଆଡମିଶନ କରି ହାଲୋ। ଆଉ ହାଲୋ।
ହଁ ହାଲୋ।
ହୋଉ ହୋଉ।